ହାଲୋ।
ହାଲୋ।
ହୁଁ।
ହାଲୋ।
ମୁଁ କରିଥିଲି ଶଭ ନଥିଲା।
ନାଇଟି ନଟ ହଁ।
ମୁଁ ଏତେ
ହନୁ।
ଷଟ ପଡିଥାବ ପ ପଣ ବର୍ଷ।
ହଁ।
ଆରେୋଉ ଫୋନ କରୁଥିଲା କଣ ପାଇଁ ଫୋ କର ଦେବାକୁ।
ମୋ ରଦ୍ର ରେ ଅଛି।
ହଁ ତାରାଦ ଯାଇଥିଲି ତ ରାତି ହେଲା ସେ ଆଡେ ପଳେଇ
ଉଁ ହୁଁ। ସକାଳୁ କେମିତି ଗାଡି ନେଇକି ଯାଇଛିି ଆଉ ତାର ଦେବି ସେଇଆଡକୁ ପୁଣି ସେଠେଇବି। କଣ ତୁ କରୁଛୁ ମୁଁ କିଛି ବୁଝିପାରୁନି।
ହ ଜମ ମଙ୍ଗାରିଆ।
ଅଧଟା ଯେ ଖାଲିୋଟ ଖାଲି ବୁଲିବାକୁ ହଇ ଲାଗୁଛି ସଏ ଖାଲି ଫୋନ କରିକି ଟିକେ
ହ ହୁଁ।
ଆଉ ମନାାଇଛ କାମ ଗୁଡା କରିଛୁ ଯେତେବେ କରୁଛୁ କଣ କହିବି ତ କଣ? ପାଞ୍ଚ ଦିନା ଦିନ ଗାଡି ଧରିକି ବୁଲିବି। ଗଲେ ସକାଳୁ ସକାଳୁ।
ସକାଳେ ।
କାହା କଥା ଶୁଣୁନ ସେ ଦି ଜଣ ଯାକ ଝଗଡା ଲାଗୁଚନ୍ତି। ବେଗ ଦୋକାନ ନାଇ ସକାଳେ
ହୁଁ।
ସିଆଡେ କୋଉଠିି ନେଇ ଆଇ ଥିଲୁ ତଳେ।
ଗାଡି ଯୋଉ ଆ ନାଟିମ।
ହାଁ।
ନାଟିମି।
ମୋ ଜୁଲିଆ ପାଖରେ ଯୋଉ ବ୍ରିଜ ନାହିଁ ଗୋଟେ।
ନାତିମେଳି
ମଜିଲା ପାଖରେ ନାଟି ବି ନୁଆଁଯ ମଜିଲା ପାଖରେ ଗୋଟେ ବ୍ରିଜ୍ ନାହିଁ।
ହଁ ବା ସିଆଡେ କ ପାଇଁ ଯାଇ ଥିଲୁ ଯେ?
ଆଇଗଉ କଣ ତୁ ପା ରୁଦ୍ର କୁ ଆଣିବା ରାମେଶ୍ଵର ଆଡେ ନା କଣ।
ରୁଦ୍ରକୁ ଆଣିଲି ବା ରହିଲାଠୁ।
ଦେଖିକି ବୁଲାବୁଲି କରୁଥରେ କୁଆଡେ ଯାନି ଏତେ। ବ୍ୟସ୍ତ ହଉଛୁ।
ବେସି ବାଟେ ଯାଉନି ଏଇଠି ହେଇଠି ବୁଲୁଛି।
କହିଲା କଣ କହିଲା ରାମେଶ୍ୱର ଆଡେ ଯିବ ବୁଲେ କହୁଥିଲା ଗାଡି ନେଇକି।
କହୁଥିଲା ଯେ ମୁଁ ଆଉ ମନା କଲି ମୁଁ ସେଠେଗେ ତାଡ
ଗାଡି ଟାକୁ ଖାଲି ଧରି ଗିରି ଗିରି ହୁଅନ୍ତୁ ସିଏ କାଇ ଏତେ ଟେନସନ
କାଲି ଡରନ୍ତି ଆଉ ମୁ ପଳେଇବି ବିଲି ଆଉ।
ବଇଲୁ।
ଡରୁ ହୁଅନ୍ତି ଟିକେ ମୁଁ କାଳେ ପଳେଇବିଲି ଆଉ।
ବହୁତ ତୁ କଣ ଗାଡି ତାକୁ ଧରି ଘିରିିଘିରି ହଉଛୁ ଗାଡି ଗୁଡା ଜିନିଷ କେତେବେଳେ ପଡି ଫଡିଯିବୁ।
ପଡିବି କାହିଁକି କଣ ମଦ ପିଇିକି ଚଲଉ ଚି ନା ଉଡଉଚି।
ମଦ ପି କଣ ଚଲାନ୍ତୁ ନା ସେଇଟା କିଏ କହୁଛି ନାଦେ ଗାଡି ଭଳିଆ ଜିନିଷ କଣ ଅଛି ଭଲ ଅଛି ମନ୍ଦ ଅଛି ସେମିତି କଣ ଗୋଟେ ଗ୍ୟାରେଣ୍ଟି ଅଛି।
ଧୀରେ ଧୀରେ ଚଲଉ ବ
ଖାଲି ଲୋକ ମଦ ପିଇକି ଚଲେଇଲେ ପଡନ୍ତି ନହେଲେ ପଡନ୍ତନି।
ହଁ।
ଖାଇଥିଲ କଣ?
ଆଉ ମୁଁ ଘରେ ଖାଇଥିଲି ଡାଲି ଭାତ ଆଉ ଭଜା ଝୁଳୁମ ଭଜା।
ବଉ ଫନ ଆଣିନ।
ଆଉ।
ବଉକୁ।
ଫନ କଣ ଶୋଇ ପଡୁଥିଲି ଏଇ ନେ ଉଠିଲି ଦେଖିନି ଆଉ। ଆଇଲି ଘରକୁ ବୋଲି ମୁଁ କହିଲି କଲ
ତମର ଛୁଟି ଅସ ନା ନା ଆଜି ଛୁଟି ଦିଅ ସୋମବାର
ହୁଁ ହୁଁ ହୁଁ ହଁ ଯାଇଥାନ୍ତି ଗାହାଙ୍କ ଅଧିକ ଯାଇ ହେଲେ ମୁ ଏଇ କଣ ସେ କହୁଛୁ ଆଉ
ହୁଁ
ଯାଇଥାନ୍ତି ରଜ ଗାଁକୁ ସେ ଭାବୁଥିଲି କଣ ସୁଯୋଗ ଯିବି ଆଉ କଣ କରିବା।
ଗଣେଶଜ ସତରେ ଆସିବ
ହଁ ବା ହଁ ସେିଲ ଯ
ହଁ
ହଁ ସୁଧକୁ ଯିବି ଗଲେ କାମ ଅଛି ଟିକେ ଭୁବନେଶ୍ୱରରେ
ଭୁବନେଶ୍ଵର ଆଉ କଣ କେଉଁଝର ଯିବାକୁ କହୁଥିଲୁ ବା?
ହଁ
କେଉଁଝର ଯିବାକୁ କହୁଥିଲୁ ବା?
ନଙ୍ଗର
କେଉଁଝର ଯିବାକୁ କହୁଥିଲୁ ବା?
ହଁ ଯିବୁ ଦଗା ଘରେ କିଏ କହିଲା କେଉଁଝର ଯିବା କଥା?
ତ ଦଗଥିଲଲୁ କେଏ ଗଲା
ହୁଁ କେମତି ଯିବ ବୁଲିବାପାଇଁ।
ତୁ ଦବା ଦେଲୁ ଯିଆ ଆମେ କେତି ସାନ ହରା ବଡଘରା ବୁଲିବାକୁ।
ହୁଁ ସେଇଆଡେ ସାନ ଘଗରା ବଡ ଘଗରା ଅଛିପା। ଭଲ ଜାଗା ଟା ତ ସେଇଟା। ସମସ୍ତେ ଯିଆନ୍ତି ଆଉ ଗୋଟେ ଛୋଟ ବୁଲିକି ଆସିବାକୁ। ଫେରିଲା ପରେଆଉ।
ଟ୍ରେନରେ ଟ୍ରେନ ଯାଉଛି ଇଆଡେ।
ତେ ବସର ପ
ତ ଯ ମହାରାଷ୍ଟ୍ର ଯୋ ସେଇଠି ଅଛୁ ପଶ୍ଚିମ ହାଟେ ଅଛି ନା ଭଲ ହାଟ ସେଇଟା।
ଆଁ
ମହାରାଷ୍ଟ୍ର ପଶ୍ଚିମ ଘାଟ ଭଲ ଜାଗାଟା ପା।
ଏଠି ଭଲ ଭଲ ଜାଗା ଅଛି ମୁ ଯା ଯା ବୁଲିଗଲେ ଏଠି।
ଏ ଯୋଉେ ସେଭେନ୍ ସିଷ୍ଟର ୱାଟରଫଲ ଅଛି ସେଇଠି ପଶ୍ଚିମ ଘାଟରେ।
ବହୁତ ଜିନିଷ ଅଛ ସେଠୀ। ସବୁବେଳେ ଜିନିଷ ଆ ଦେଖିଲେ ସରିବନି।
ବର୍ଷା ଦିନେ ଉୁଲେଇବା ଭଲ ଲାଗେ ନା।
ସବୁ ସେଦିନ ପାଇଁ ଯାଗା ଅଛି ଖରାଦିନେ ଗଣପତି ପୂଳିଙ୍କଛି ସମୁଦ୍ର ସମୁ୍ର ସେ ଯୋଉ ପୁରୀ ଭଳିଆ ସମୁଦ୍ର ଅଙ୍ଗୁ୍ର ସେଠ ହଁ। ସତଦିନ ପାଇଁ ବାଲେଶ୍ଵର ପାହାଡ ଅଞ୍ଚଳ ବରଫ ଝରଣା ପଡୁଛି ସେଠୁ ଶିବ ମନ୍ଦିର ଖରାଦିନେ ଭୋଜି ଭୋଜି କରିବା ପାଇଁ ବିଶାଲ ଗଡ ସେ ରାଜା ରାଜତି କାଳରେ ତାଙ୍କ ସବୁ ଜିନିଷ ପତ୍ର ସେଠି ସବୁ ସନ୍ତକ ସବୁ ଅଛି ଦେଖିବ ବହୁତ ଗୁଡାଏ ଜିନିଷ ଅଛି ମହାରାଷ୍ଟ୍ର ବୁଲିଲେ ସରିବନ ରଟ ଶିରିଡି ସାଇ ମନ୍ଦିର ଅଛି ପଞ୍ଚ ଗ ଅଛି ରାମନ ଜାଗା। ଏତେ ଗଢଡଆ ଜିନିଷ ଅଛି।
ଆ।
ତାହେଲେ ଆସିକି ସକାଳୁ ଅଛୁ ସେଠି ନା ରେ।
ସକାଳ ନ
ଆଉ।
ମୁଁ ଏ ଘରେ ଥିଲି ହେଲା
ହୁଁ।
ଆ ଆଣି ତାକୁ ନଅଟାରେ ଆଣିବାକୁ ଗଲି ଘଣ୍ଟାଟେ ହେଲେ ସେ ଆସିନଥିଲା ବସିଲି ଦଶଟା ବେ ଧରିକି ଆଇଲି।
ଘରେ ଆଙ୍କ ଘରେ ଆଇଲି କଣ ସାମାନପତ୍ର ଆଣି ଥିଲା ଏଠି ଥୋଇଲା। ତାପରେ ଆମ ଘଟିକି ଗଲି ବସିଲି କିଛି ସମୟ ଶିଲି ମୁଁ ଖାଇଲି ଭାତ ତାପରେ
ରାତିରେ
ହଁ ବୋଉ ଫୋନ୍ କରିଥିଲା କହିଲି ମୋର ତ ରିଚାର୍ଜ ସରିଯାଇଥିଲା ମୁଁ ଏଇନା ଚିଣ୍ଟୁ ଭାଇ କୁ କହିକି ରିଚାର୍ଜ କଲି।
କହିଲା ରଚାର୍ଜ କରିବାକୁ।
ଚିଣ୍ଟୁ କୋଉ ଚିଣ୍ଟୁ ଭାଇ କହିଲ?
ଏଇ ଦେଉଳିର
ଦେଉଳିର।
ଫୋନ କରିକି ରିଚାର୍ଜ କଲୁ।
ଦେଉଳିର ଚିଣ୍ଟୁ ଭାଇ।
ହଁ ବା
ହୁଁ ତା ପାଖରେ ମୋର ପଇସା ଅଛି ତ। ସେ ଦେଇ ନଥିଲା ରିଚାର୍ଜ କଲା ଆଉ ଦବ ଆଉ।
ଟିକେ ଜାଣିନି ସବୁ ପିଲା ଭଲ ନୁହନ୍ତି ସମସ୍ତଙ୍କରେ ଏତେ ମିଶାମିଶି କରେନି।
ହୁଁ
ହଇରାଣ ରେ ପଡିଛି
ପାଣି ଫାଣୀ କିଏ କହିକି ଯଦି କୁଆଡେ଼ ଡାକିବ ବେଶୀ ବାଟ ଯିବୁନି ଏଇ ପାଖଆଖରେ ବୁଲାବୁଲି କଲେ ଚଳିବ। ଆଉ କଣ କହୁଥିଲ ରୁଦ୍ର କଲେଜ କୋଉ ଦିନ ଜଏନ୍ କରିବା।
ଏକଇ ବାଇଶି ତାରିଖ ବାଇଶି ତେଇଶି ଆଡ଼କୁ ଯିବ କହିଥିଲା ତ କଥା ହୋଉନୁ ରୁଦ୍ର ସହିତ
ନାଇଁ କି
ତ
କଥା ହୋଉନୁ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହଁ କଲେଜ କୋଉ ଦିନ ଜଏନ୍ କରିବ କୁହ।
ସିଏତ କହିଥିଲେ ବାଇଶି ତେଇଶି ଆଡଡିକି କହିଥିଲେ ଆଡମିସନ ଯୋଉ ଦିନ ହବ ତା ପର ଦିନ ଆସିଵା ରହିବ ଆଉ।
ବାଇଶ ତେଇଶ ର ଗୋଟେ ଥର ଯିବାକୁ ପଡିବ ଆଡମିସନ କରିକି ତାପରେ ଯାଇକି ଜଏନ୍ କରିବ ନା କଣ।
ହୁଁ
ଆଡମିସନ ଟାଇମରେ ବି ନଗଲେ ହବ ଯେ କିନ୍ତୁ ତାଟେ ଦରକୁ ପଡିବ ସେଇଟା ବି ଦେଖିବାକୁ ପଡିବ ସେଥିପାଇଁ ଯିବାକୁ ପଡୁଛି
ଆଉ ଦେଖିକି ସବୁ ଚଳିବ ସାଙ୍ଗ ହେଇକି ଆଉ କଣ କରିବା, ବାଳୁଙ୍ଗା ଟା ତ ତା ତାକୁ ଟିକେ ଦେଖୁଥିବ। ହଉ ହଁ ମୁଁ ରଖିଦଉଛି ସେଠି ମାମା ସାଙ୍ଗରେ କଥା ହେଇକି ଫୋନ କରୁଛି।
ହଉ। ଓହୋ। ଚାଲଦ ଏମିତି ଲାଇନ୍ ରେ ଥିବ?
ପତୁନି କଣ କଲ କଲାଣି?
ପାର୍ଟ ଟାଇମ